ଜାଲାଇ କି ପିଲା ନାହିଁ କି? ସେଇ ଜେ ନୁଆ ଛୁଆଟା।
ନା ନା ସେ କ୍ଲାସ ଯାଇଥିବ ନା।
ସେ ଆମ ଘରେ ଶୋଇଚି ବୋଲି
ଆରେ ନାଇଁ ନାଇଁ ଏ ମୃତ୍ତି କେତେବେଳେ ପଳେଇ ସାରିଥିବ କ୍ଲାସ। ଆଉ ତମେ ଶୋଇଛ ନା କଣ?
ହୁଁ।
ହପ ନା।
ନାଇଁ ଶୁଆ ଶୁଇ ଉଠା ଉଠା ଉଠି ନାଇଁ ଆଜି ଶୋଇଲେ ଟିକେ ଶାନ୍ତିି।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
ଆମର ଟ୍ରେନିଂ ହବା ଏଠି ଟ୍ରେନିଂ।
ହୁଁ ହୁଁ। ଆଉ କଣ ମାନେ ଟ୍ରେନିଙ୍ଗି ମାନେ କଣ କେତେବେଳ ଷ୍ଟାର୍ଟ?
କିଛି ଦିନ ପରିକା ।
ହୁଁ।
ପରୀକ୍ଷା ହବ ।
ଓହୋ ତାହେଲେ ପୁରା ପଢାପଢି ଜୋରଦାରିଆ।
ମୁ ତ ଅଧା ପଢ଼ି କିନା ଓଲେଟେଇସାରିଲୁନି । ତମେ ପଢ଼ି ଦେଇଥିବମ। ଆମେ ପଢିନୁ।
ନାମ ମୁଁ କିଛି ପଢିନି।
ହଁ ମୁଁ ପାଢ଼ୀ ଦେଇଚି।
ଆରେ ନାହିଁ ସତରେ କିଛି ପଢିନି।
ତମର ଟ୍ରେନିଂ ଫ୍ରେିନିଙ୍ଗ ହୋଉନିକି ତୁମ କଲେଜରେ।
ହଁ ହବ ଯେ ମୁଁ କିଛି ପଢାପଢ଼ି କରିନି।
କହିଲ । । ମୁଁ ଜାନିନିକି ଏକଜାମ୍ ଦେଇକି କ୍ଲିୟର ହେବ ବୋଲି ।
ଏ ତ ହେଇଯିବ ଆଉ ର ।
ହଉନି ପା।
ହେଇଯିବ, ତମେ ଏକ୍ସାମ ଦେଲେ ସିନା ତମେ ପା କଣ ଦେଇଚ କି ବ୍ୟକପେପର୍ ଏକଯାମ୍।
ଦେଇକି ପୁଣି ଥର ଲାଗିଚି ଆଉ କଣ କରିବି?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
ଆକୁ ଭଲ ଲାଗକଥା।
ଆଉ କଣ? ତମେ କପି ଫପି କର?
ମୁଁ ପାରୁନି।
କଣ ପାଇଁ ପରୁନା ଆଖିରେ। ଆଖିରେ କପଡା ଭିଡି ଦେଇକି ପଳେଇବ କରିଦେଇ ପଳେଇ ଆସିବ।
ହଁ ବିଲେଇ ଆଉ ବିଲେଇ ଆଖିବନ ଆଖି ହଁ କିଏ କଲ କଲେ ।
ବିଲେଇ ବା ଆଖି ବନ୍ଦ କରି କ୍ଷୀର ପିଉଥିବ ବୋଲି କେହି ଦେଖୁହାନ୍ତି ବୋଲି କଣ କେହି ଦେଖୁନଥିବେ ନା କଣ।
ନା ମ କେହି ଦେଖିପାରିବିନି ବେକାର ତମେ ଏତେ କଥା ଭାବୁଛ।
ଆରେ ବ୍ୟାକ୍ ଲାଗିଚି ସେମିତିରେ କଣ ହେଲା ହେଟୁ ଯଦି ଲେଖିଦେଲ ଭଲ କଥା। ଯଦି ଲେଖିଦେଲ ଭଲ କଥା ତମର ହେଇଯିବ ବୁଝିଲ।
ଆଉ କଣ ଖା ପି କଲଣି ନା ଉଠିନ ଟୋଟାଲି ବେଡ ରୁ ।
ବେଡ ରୁ
ହୁଁ।
ଜଣଙ୍କ କଥା ମନେ ପଡୁଚି ତ ଶୋଇଲି ଉଠିକି ଶୋଇଚି ଆଉ।
କଣ କରିବା
ହୁଁ ଭଲ କଥା।
କଣ ଭଲ କଥା
ଶୋଇବା ଟା ଭଲ କଥା ନୁହଁ କି।
ଆଛା କିନ୍ତୁ ଜଣଙ୍କ କଥା ମନେ ପଡିବା ଭଲ କଥା କି
ଆଁ
ଜଣଙ୍କ କଥା ମନ ପଡିବା ଭଲ କଥା କି
ନା ତ
ଆଉ ତାହେଲେ
ଚଳିବ ମ ଯିଏ ତମକୁ ମନେ ପକୋଉଛି ତାକୁ ମନେ ପକାଅ ବେକାର ରେ ଆଉ କାହାକୁ କାଇଁ
ମତେ କିଏ ମୋତେ କିଏ ମନେ ପକାନ୍ତିନି।
ସେଇଟା ତ କଥା ତମେ କାଇଁ କାହାକୁ ମନେ ପକୋଉଛ
ପଢୁଛି ମନେ ଆଉ କଣ କରିବା।
ଏସ୍ ଦେହ ଭଲ ନାହିଁ ସେମି ବଲାଙ୍ଗୀର ସିକିଚୁ ଭାଷା ବଲାଙ୍ଗୀର ଭାଷା
ୟେସ।
କହିଲ ଟିକେ ଟଖେ ।
ଆମେ କନୁ ତାପରେ ଆମେ କହ
ହଁ। କାଣା କରୁଛୁ ।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
ସୋଇଛ। କା ଖାଇ ଛୁ
କିଛି ନାହିଁ ।
କାହିଁ ଯେ ।
ଖାଇବି ଆଉ ଖାଇବି ଆଉ ନାଇଁ । ହୁଁ ।
ହଁ ହଁ । ଆଉ ସତ୍ୟ ଭାରିକା ଉଠି ସାରିଲାଣି ଉ ।
ତାଲେ ସେ ଖାଲି ସୋଇକି ପୁରା ବାଣ ବିସ୍ଫୋଟ କରୁଛନ୍ତି ।
ଓ ହ। ଆଉ କଣ ଆପଣ କଣ କରୁଛନ୍ତି ଶୋଇଛନ୍ତି?
କେଜାଣ ମୁଁ ଶୋଇଛି ଜଣଙ୍କ ସହିତ କଥା ହଉଛି । ଏ ବ ଭୂତ ଗଥା । । ଏ କଥା ହଉଛି ଆଉ।
ଉଠୁନାହାନ୍ତି ଖାଇଦେବେ କିଛି ଖାଇ ନଥିବେ ।
ଖାଇବା ଆଉ ।
କଣ ଖାଇବେ ଆଜି।
ଖାଇ ।
ହୁଁ ଖାଇବାକୁ ପିଇକୁ ଦଉଛନ୍ତି ଭଲ ତାହେଲେ ।
ଆ ଜଲତି ।
ହ ନାଇଁ ଭଲ ନାହାନ୍ତି ।
ଆପଣ ବି ଭଲ ଦଉନାନ୍ତି ।
ହଁ । କଣ କହିଲେ?
ଗ୍ରମର ଭଲ ଦଉନାନ୍ତି ।
ହୁଁ ଆମରି ବି ଆଉ ହଁ ହଉ କାଲି ରାତିରେ କେତେବେଳେ ଶୋଇଲ ।
ଅଟା।
ଗୋଟେବେଳେ ଏତେ ଲେଟ୍ ଏତେ ଲେ
ହଁ ଆପଣ କେତଳେ ଶୁଥିଲେ ଯେମିତି । ଦଶଟାରେ ଶୋଇପଡ଼ିଥିବା ଆଉ । ଟଗଦ ଅଧେ । ଆଉନ ।
ସତରେ ବା ।
ହୁଁ।
ସେଇଆ ଆଉ। ସତରେ କିନ୍ତୁ।
ଆଉ ଗପ
ଏଇ ଗୋଟେ ପାଗଲା। ପାଗଲଟେ।
ପାଗଳକି।
ହୁଁ।
ବାବୁ ପନ୍ତଙ୍ଗ ବୋଲି ଗୋଟେ ଜଣେ ଅଛି ସିଏ ପାଗଳ କି।
ହୁଁ।
ଯାହା ହେଉ।
ନାଁ ତମର ସିଆଡେ ତମ ଗାଁରେ ଚାଷ ଫାସ ହୁଏ ନା।
ହଁ ତମେ ଜାଣିଥିବ। ହ ମୁଁ ତ କାଇହିଁ ଦେଖିନି ଗାଁ ରେ ଦେଖିଛି ଯୋଉଠି ଅଛି ସେଠି ଦେଖିନି।
ଓ। ଖୁବ୍ ଭଲ।
ତମରତ ସେପଟେ ଜମିିବାଡି ଜୋର ଥିବ ଚାଷ ବାସ କରୁଥିବ ଆମରତ କିଛି ନାହିଁ।
ଆମର ଜମିବାଡ଼ି ନାହିଁମ ଖାଲି ଚାଷ ଫାସ ହୁଏ ମୁଁ ଟିକେ ଦେଖେ ଆଉ।
କୋହୁନୁ।
କେବେ ଚା ଚାଷ ଦେଖୁଛନ୍ତି।
ହୁଁ।
କେମିତି କଣ ଚାଷ ହୁଏ।
ହଁ ଏଇଆ ଆଉ। ହ ଏ ଜାଣିଛି ଆଉ।
ହୁଁ। ଆଉ ବୁଲାବୁଲି କୁଆଡେ ହେଇଥିଲା ନା କଣ।
ଆଉ କୁଆଡେ ଯାଇ ହଁ। ହ୍ୟାଲୋ।
ହୁଁ।
ବୁଲା ବୁଲି କୁଆଡେ ହେଇଥିଲା ନା ହେଇନି?
ହ ହୁଁ। ଆପରେ ଗୋଟେଗୋଟେ ପଇସା କେତେ? ଯେ
ଆଁ।
କଣ?
କଣ କହିଲ? ବୁଲାବୁଲି କୁଆଡେ ହେଇଥିଲା?
ହଷ୍ଟେଲରେ ଜୀବନ ଯାଉଛି, ବୁଲାବୁଲି ହବ!
ବୁଲିବ ନା ଟିକେ! ମାଇଣ୍ଡ ଫ୍ରେଶ କରିବ ନା।
ପଇସା! ପଇସା ପତ୍ର ନାହିଁ। ଗରିବ ଲୋକ।
ମଗତିରେ ପୁଣି ପଇସା ନାହିଁ।
ତୁମି ପଇସା ।
ତମେ ବଡ ଲୋକିଆ ଘର ନା! ସେଥିପାଇଁ
ଛୁଁ!
ହୁଁ!
ଆଉ ଆମକୁ ଜଳଖିଆ ଫଳଖିଆ ଭଲ ଲାଗେ କି ନାହିଁ?
ଖାଇବା ଯାହା ଦଉଚି, ଚୋବେଇ ପାଇଲେ ହେଲା ଆଉ।
ସୁବୁନି।
ଯୋଗେଇ ପାଇଲେ ହେଲା।
ଚୋବେଇ ପାଇଲେ। ଯୋଗେଇ ପାଇଲେ। ତା, ମାନେ ପ୍ରବଳ ଖାଅ ତମେ।
ହୁଁ।
ଏଇଆ ତ, ମତେ ବହୁତ ବଢିଆ ଲାଗେ।
ସେ, ସେ ସକାଳୁ ଉଠିବ ଆଜି ଯାଏ ଉଠି ପାଇଲାନି ମଣିଷ ଜଣେ?
ହ
କିଛି ନାହିଁ, ଏଁ ତି ସକାଳ ଉଠିକି ଥୋଡି ଖାଇବାକୁ ଯିବା ଯା।
ହୁଁ।
ଭଲ ଲାଗେ ଟିକେ ଆଉ।
ହୁ, ଚାରି ଦିନ କୁଆ ହେଲା ଗୋଟେ ପିଲାକୁ ଯିବ ଯିବ ହଁ ଯିବି କାଲି ଯିବି ଆଜି ଯିବି ହେଇକି ଯା ଆସୁଛି।
କଣ ଗୋଟେ ସାଉଣ୍ଡ ହେଲା? ଠିକ
ହଗୁଲୁ କଣ କି ରେ।
ହୁ! ସେ କଣ ମ, ସେ କଣ ମାନେ ଭିତରୁ କିଛି ଅଛନ୍ତି ଗାଈ ଫାଇ।
ଗାଇ ମୋ ସାଇଟ୍ ରୁ ଗୋଟେ ବଳଦ ଖତ ତା ସା
ଓୋ ମୋତେ ଲାଗିଲା ଗାଈ ଫାଇଲା କଣ ହାମା ହାମା
ହୁଁ ବଢିଆ ବ
ହଁ
ସାଇଟ ଗୋଟେ ଭଳରେ ଡାନ୍ସ ହଁ ଜାତି ସର ଆରଛି ଆଛି।
ଓହ ଏମିତି କଥା ତାହେଲେ
ପେଟରେ କାଇ ଅଡପ ତୁ ଦେଇସ ଆଛ।
ଆ ଟିକେ ବୁଝଉନାହାନ୍ତି। ତମ ବୁଝ ନାନ୍ତି ଏ ଦ ତମ କାମବଲେ ହ
ଦୃଷ୍ଟାନ
ହଁ ଏ ସବୁ ଦୁଷ୍ଟମ ବୋଲି ତାଙ୍କ କେ ବୁଝଉନାହାନ୍ତି।
ଝ
ଆଁ
ରହୁଝଉ ମ କଛି।
ବଛା। ସେେଇବେ ନା ଆଉ
ତଉ ଟିକେ ବୁଝୁନାହାନ୍ତି ଏ କିବେନି ବୋଲି
ହୁଁ।
ଓୁ
ବୁଝିଲେ
ହଁ।
କଣ କହିଲେ?
କିଛି ନା
କିଛି କହିଲେ
ହ ହୋ।
ହେ ମୁୁଣିିବ କ
ହଉ ବୋଲୁ ହଁ ମୁଁ ଯିବିନି
ହଁ। ହଉ ହଉ ରଖୁଛି ଆଉ ଯାଆନ୍ତୁ ଆପଣ କଣ କରିବେ ସେ ସାଉଣ୍ଡରେ ଆଉ।
ଏକ। ହୁଁ। ହୁଁ।